ହଲୋ।
ହଁ ସାଙ୍ଗ କଣ କରୁଛ?
ମୁଁ କହିଲି ବସିଛି ତମେ। ହ
ମୁଁ ସେ ବସିଥିଲି ଆଉ।
ଆଉ କଣ ଖାଇଛ।
ସକାଳୁ ଛ ତୁଆ ଖାଇଛି ଆଜି।
ହଁ ଛତୁଆ ଖାଇଛ।
ହଁ ତମେ କଣ ଖାଇଛ।
ହଁ ମୁଁ ଏଇ ଚାହା ବିସ୍କୁଟ ସବୁ ଖାଇଛି ଆଉ ରୁଟି ଆଉ।
ଓ ହୋ ଆଉ ଟ୍ୟଉସନ କଣ କହୁ ସକାଳ
ହଁ ଆଜି ଯୋଉ ହଉଛି ଶନିବାର ନାହିଁ କି ଛୁଆ ସବୁ ସ୍କୁଲ ପଳେଇଛନ୍ତି ତ ଆସିଲେ ହେବେ ଦିଇଟା ବେଳୁ ଆଉ ଦିଇଟାରୁ ଚାରିଟା ପୁଣି ସାଢ଼େ ଚାରିଟାରୁ ସାଢ଼େ ଛଅଟା ଗୋଟେ ଆଉ।
ଏଇ ଜାବିଅର ପିଲା ହେଉଛନ୍ତି ଦିଟା ନା ଦିଇଟା ଖଣ୍ଡେ ଆଉ ହଉଛି ଗମେଣ୍ଟ ପିଲା ହେଉଛନ୍ତି ସାତଟା ଖଣ୍ଡେ।
ଓହୋଃ ଓ ସେ ଏଏଏ ଓ ଶିଶୁମନ୍ଦିର ।
ହଁ ନାଇଁ ଏଇ ଗମେଣ୍ଟ୍ ସ୍କୁଲ ର ହଉଛ୍ ସାତଟା ଆଉ ଯୋଉ ଜାବିୟର୍। । ଦି ହଁ ଦି। ହଉଛନ୍ତି ଆଉ। ଗାଁ ରେ ବେଶୀ ଜାଭିୟର ପିଲା ନାହାନ୍ତି ତ।
ହଁଅଅ ହଉ କୋଉ କ୍ଲାସ ପିଲା ସବୁ?
ଏଇ ଫୋର୍ ଫାଇଭ୍ ଆଉ ଆଉ ଯୋଉ ସେ ଗମେଣ୍ଟର। ହ ସିକ୍ସ୍ ସେଭେନ୍, ସିକ୍ସ୍ ସେଭେନ୍ ଏଇଟ୍, ଏଇଟ୍ ଅଛି ହାଏଷ୍ଟ୍ ଅଛି ଏଇଟ, ଆଉ ଯୋଉ ହଉଛି ଏଇ ଜାଭିୟର। ଫ୍ଲୋର୍ ଫାଇଭ୍ ଯାଏଁ ଗୋଟେ ହଉଛି ଫୋର୍। କ୍ଲସ ଆଉ ଗୋଟେ ଫ୍ଲାଇଟକ୍ଲାସ
ଏମ ପିଲାଙ୍କୁ ଧନଟିକେ ଅଧିକ ପଇସାହବ
ଟେନଥ ପିଲାଙ୍କୁ ଧରିଲ କି ସିନା କଥା ନାଇଁଯେ ହେଲେପୁଣି ତାଙ୍କୁ ପଢେଇ ପାରିଲେ ହେଲାନା ଆଉ
ଖା ଟିକେ ରିକ୍ସ ଆଉ
ହଁ ହଁ ତାଙ୍କୁ ପୁଣି ଯୋଉଉଛି ଟିକେ ଏକ୍ସଟ୍ରାବି ଟାଇମ ଦବାକୁ ପଡିବ ତ ପଢା ସହ ସେଟା କରିହଉନି ଆଉ ମାନେ ଏମାନଙ୍କସହ ମାନେ ଯଉ ଗଭମେଣ୍ଟ ପିଲାଯୋଉ ଆସୁଛନ୍ତି ଫୋର କ୍ଲାସରୁ ଫୋର ଫାଇଭ ସିକ୍ସ ସେଭେନ ଏଇଟ ଏମିତି ଆସୁଛନ୍ତି ତାଙ୍କସହ କଣଆଉ ତାଙ୍କୁ କରିହେବ ଟେନ୍କ୍ଲାସ ପିଲାଙ୍କୁ
ନା ତାଙ୍କତ ଟେନକ୍ଲାସ ଟେନକ୍ଲାସ ଏକ୍ସଟ୍ରା ଯଦି ବସେଇବ ତାହେଲେ
ହଁ ।
ଟେନକ୍ଲାସ ପଢ଼ିଲବାଲା ଟିକେ ହଁ ଟିକେ ଟେନକ୍ଲାସ ପୂରାପୂରି ତମେ ପ୍ରିପାର ହବ ଟିକେ ଦେଖିବ ତମକୁ ବୁଝେଇବ ପଢେଇବ ଟାଇମ
ତାପରେବି ଟିକେ ଅଧିକ ନଲେଜବି ଦରକାର ଟିକେ
ହଁ ହଁ ସେଟାବି ଠିକ କଥା ମୋ ଭଉଣୀ ବା କରୁଛି ଟିଉସନ ସେ ସେ ଶୁଣିବି ଭାରି ଟେନସ ସକାଲୁ ଉଠି ରାଉ ରାଉ ରାଉ ରାଉ। ୱା ଛୋଟପିଲା ବଡପିଲାଙ୍କୁ ପଢେଇଦବ କିଛିନାହିଁ ଛୋଟ ପିଲାଙ୍କୁ ବସେଇକି ଟ୍ୟଉସନ କରିବାକୁ ପୁରା ଯୋଉ କାଲି ଇଏ ମାନେ ମୁଣ୍ଡ ଖରାତ ଲେଖ ଲେଖ ବେଶୀ ଦ୍ୱତୀୟ ତୃ ତୀୟ ପିଲାଙ୍କୁ ଲେଖ ଲେଖ କଣ ହୋଉଛି ତାହାଲେ ପହଞ୍ଚିଲେ ବେଳକୁ ବିରତି ଲାଗୁଚି।
ହଁ ସେଇବା ପୁଣି ସେ ବାଡ଼େଇଲେତ ଶୋଇଲା ଆଉ ଆସିବେନି ହୁଁ।
ଆଛୁ ଗାଁ ପିଲା ଇଁ ଇଁ ହବ ଘଣ୍ଟାଏ ଆଉ କଣ ବାଡେଇବ।
ହୁଁ।
ଏଇ ଆମର ସକାଳ ଦଶ ଜଣ ଖଣ୍ଡେ ପିଲା ହଉଛନ୍ତି ମୋ ସାନ ଭଉଣୀଟା କରୁଛି ସୋଇସୋଇ ସେ ସକାଳ ଛଟାରେ ଆସି ଟ୍ୟୁସନ ପିଲା କେ କାଁ ମେ ମା ହଉଛନ ସେସେ ଶିଶୁ ମନ୍ଦିରରେ ପଢଉଛି ଟିଉସ ତା ନା ସେଇ ପିଲା ଟିଉସନ ଅଉଛନ୍ତି ଆଉ ଦ୍ଵିତୀୟ ତୃତୀୟରୁ ପଞ୍ଚମ ଷଷ୍ଠ ହଉଛନ ଆଉ ଟେନଥ୍ କ୍ଲାସ୍ ପିଲା ଦିଟା ଧରିଥିଲା ଧରିଥିଲା ଦିଟା ହେ ଛୁଆମାନେ ଏଇ ବର୍ଷ ଯୋଉ ପାସ୍ କଲେନି ସଇଲା ତ ତାପରେ ଆଉ ପେଣ୍ଟିିଙ୍ଗ୍ ପିଲା ଆଉ ଆସୁନାହାନ୍ତି ତାର।
ହଁ
ନା ଗୋଟେ ଧରିଥିଲା।
ମୟ ହେଲେ କଣ ଗୋଟେ କରିବ, ତାପରେ ପଢା ସହ ପୁଣି ଇଏ ସ୍କୁଲ୍ ପୁଣି ଟିଉସନ ପୁଣି ଯୋଉ ପାର୍ଟ ଟାଇମ ମାନେ ଏମିତି ସବୁକୁ ମିଶେଇମୁଶାକି ମାନେ ଏତେ ସବୁକୁ‌ ମୁଁ
ଟାଇମ୍ ଦରକାର ନା ଆଉ, ପୁଣି ଘର କାମ ଅଛି ପୁଣି ଟିକେ। ନିଜ ପାଇଁ ଟାଇମ୍ ଦରକାର ଭଲ ମନ୍ଦ ଇଏ ସିଏ କେତେବେଳେ କରିବ।
ହୁଁ
ଏମିତିଆ କଥା ଆଉ, ମୁଁ ଫୋନ କରିଥିଲି କାଲି କଣ ଗୋଟେ ଫୋନ୍ ବିଷୟରେ କଥା ପଚାରିବାକୁ ଫୋନ୍ କରିଥିଲି, ମୁଁ କିହିଲି ତମେ କୋଉ ଫୋନ୍ ୟୁଜ୍ କରୁଛ?
ମୁଁ ଏଇ ରିଅଲମି ନାଇନ ଏଇ ଫାଇଭ୍ ଜି, ତମେ?
ମୋର ଏଇଟା ଭିଭୋ ଥାଟି ନାଇନ ଫାଇବ ଜି ଗୋଟେ କଣ ଭିଭୋ ୱାଇ ଥାଟି ନାଇନ ମୋର ଏଇଟା।
ଓହୋଃ।
ହ୍ୟାଙ୍ଗ୍ ହେରିକା ହଉଛି ତ, ସେ ଷ୍ଟୋରେଜ୍ ଫୁଲ୍ ହେଇଗଲାଣି ସବୁ ଫାଇଲ୍ ଫାଇଲରେ। ଆଉ ଗୋଟେ ଫୋନ୍ ଆଣିବି । ଏଇ ଅନଲାଇନ୍ ଦେଖୁଥିଲି ତମେ କହୁଥିଲ। ତମ ଫୋନ୍ ନା ଗୋଟେ କଣ ଭଲ ଷ୍ଟୋରେଜ୍ ନା କଣ ଗୋଟେ କହୁଥିଲ ସେଦିନ ଫୋନ୍ ବିଷୟରେ ମୁଁ କହିଲି ଟିକେ ପଚାରେ ତାଙ୍କୁ ଟିକେ।
ହଁ ଏଇ ରିଅଲମି ଫୋନ୍ ରିଅଲମି ଫୋନ୍ ବା ଭଲ ପଡୁଛି ହେଲେ ମାନେ ଟିକେ ଭଲ କ୍ଵାଲିଟିର ଦେଖିକି ଆଣିବାକୁ ପଡିବ ଆଉ
ହଁ ରିଏଲମି ମୁଁ ଫାଷ୍ଟ ଗୋଟେ ୟୁଜ କରିଥିଲି ସେଇଟା ଟିକେ ମୁଁ କମ୍ ବାଲା ୟୁଜ୍ କରିଥିଲି, ଷ୍ଟୋରେଜ ହେଇଗଲା ତାପରେ ମୋ ଭାଇ କି ଦେଇଦେଲି ସେଟା ୟୁଜ୍ କରିବା ପାଇଁ। ଆଉ ଭାବୁଛି ଶ୍ୟାମସଙ୍ଗ ଆଣି ଲାଗିଛି ସାମ ଆ ବଜେଟ ବାହାରେ ସେ ବା ତିରିଶ ହଜାର କ ପଇଁତିରିଶ ହଜାର। ତ ମୁଁ ସେଇ କୋଡ଼ିଏ। ଅଲଟ୍ରା ସେଟା କେତେ ଆଉଛି?
ସେଟା ଲକ୍ଷେ।
ଏତେ ପଇସା କୋଉଠୁ ଆଣିବ?
ହଁ ଏଟା ଇ ଏମ ଆଇ କରିଦେଲେ ବି ଭଲ ହବ।
ଇ ଏମ ଆଇ କଲେ ଲକ୍ଷେ ଟଙ୍କା ହେଲା। ଲାଣି ଆଉ ସୁଝିବାକୁ ତ ପଡିବ ନା। ନାଇଁ। ଇ ଏମ ଆଇ ପୁଣି କରିବ ଯଦି ଯଦି ସିଏ ତାର ଇନ୍ସୁରାନ୍ସ ପାଇଁ ପଇସା ନବ କାର୍ଡ ପାଇଁ ପ୍ରୋସେସିଂ ଚାର୍ଜେସଟା ପୁଣି ଦୁନିଆ ଯାତ୍ରା ଇନ୍ସୁରାନ୍ସ ପାଇଁ ମୋ ଭାଇ ଗୋଟେ ଆଇ ନ୍ଦର ଅଛି ଆଇ ଫୋ ଏଇ ଛଅ ମାସ ହବ ମୋରି ନାଁରେ କରିକି ଆଇଁଲା ଇ ରନ୍ସୁରୁ ଯାଇଥିଲି ସେଟା ହଉଛି ସତୁରି ହଜାର ଟଙ୍କା। ସତୁରି ନା ବାସ୍ତରି ହଜାର ଟଙ୍କା କହିଲା ଦଶ ହଜାର ଆମେ ଦେଲୁ ଡି ଯୋଉ ଡାଉନ ପେମେଣ୍ଟ ଆଉ ହେଟା ଫାଇନାନ୍ସ ହେଲା ଫାଇନାନ୍ସ ଯୋଉ ହେଲା ତା ଦେହରେ ସିଏ ସତୁରି ହଜାର ପୁଣି କରିଦେଲା କହିଲା ଆଇ ଫୋନ ଯେ କହିଲେ ଆଇ ଫୋନ ଗୋଟେ ଇନ୍ସୁରାନ୍ସ କର ସିଏ ପାଞ୍ଚ ହଜାରେ। ହେଲା ତାପରେ ଆଇ ମାନେ ଚାର୍ଜର ଦଉନି ଚାର୍ଜର ଟା ପୁଣି ଦି ହଜାର ମୁଁ କହିଲି ତମେ ଏକାଥରେ ଅଶି ହଜାର କରିଦବ ଏଇଠି ଆଉ କଣ। ତା ତାପରେ ହେଠୁ ତାକୁ ଜଣେ ଗିଫ୍ଟ ଦେଇଥିଲା ତା ଦେହରେ ଆ ଯୋଉ ବ୍ଲୁଟୁଥ ଆଉ କଣ ସବୁ ଏ ଯୋଉ ଗୁରଉ ନାହାନ୍ତି ଏଥିରେ ଚାର୍ଜର ଏ ଯଉ ଯେମତି ସ୍ପ୍ରିଙ୍ଗ ଭଳିଆ। ସେଗୁଡା ଆଉ ଗୋଟେ ଇୟର ଫୋନ ଦେଇଥିଲା ଆଉ ଗୋଟେ ଯୋଉ ମୋବାଇଲ ଷ୍ଟାଣ୍ଡ ଯୋଉ ମିଳୁନିକି ଲଗେଇକି ଏମିତି ଥୋଇିବ।
ହୁଁ
ସେଇଟା ଏମତି ତିନିଟା ଜିନିଷ ଗିଫ୍ଟ ଦେଇଥିଲା କିନ୍ତୁ ଏଇ ସବୁ ପାଲା ହେଲା ବା ପ୍ରୋସେସିଂ ଫି ନେଲା ତିନିଶହ କେତେ ଟଙ୍କା ଚାରିଶ ଟଙ୍କା ପାଖାପାଖି ଯଉ ନେଲା ବାଜାଜ କାର୍ଡରେ ଫାଇନାନ୍ସ କରି ଆଣିଥିଲି ହେଲା। ପ୍ରୋସେସିଂ ଫି ନେଲା। କାର୍ଡ଼ ପଇସା ନେଲା ପୁଣି ପାଞ୍ଚ ହଜାର ଇନ୍ସୁରାନ୍ସ କଲା ପୁଣି ଚାର୍ଜର ପାଇଁ ପଇସା ନେଲା। ଏତି ସିଏ ଦଶ ହଜାର ଭଳିଆ ପାଖାପାଖି ମୁଁ କହିଲିତମେ ତ ଏଇଠି ଏତେ ପଇସା ନେଇଯିବ ଫୋଅନ ସତୁରି ହଜାର ଆଉ ସାତ ଆଠ ହଜାରେ ତାର ଏତେ ପାଲା ଆଉ ଏହା ହେଉଛି ଅନଲାଇନ୍ ଆଣିବି ଫୋନ ଟା ଏଇ ଯଉ ଫ୍ଲିପୀକାର୍ଟ ହେକାରୁ କି ଅଫଲାଇନ୍ ଆଣିଲେ ଭଲ ହେବ ସେଇଆ ଭାବିଲି।
ଅନଲାଇନ ରେ ଆଣିଲେ ଭଲ ହବ ଅନଲାଇନ ରେ କଣ ହଉଚି ଏତେ ଇନ୍ସୁରାନ୍ସ ସେ ସବୁ ମାନେ କରିବାକୁ ପଡିବନି କିଏ ତମେ ଯୋଉ ଇ ଏମ ଆଇ ରେ ଆଣିବ ଯାହା ତମେ ତମ ମାନେ ତମର ଯାହା ଇଂଟରେଷ୍ଟ ଟା ତମେ ଦ ୱାଆଉ।
ଅନଲାଇନ ଯଦି କିଛି କଣ ଖରାପ ହେଲା କେମିତି କହିବି ସାତ ଦିନ ରିଟର୍ନ ପଲିସି ରହୁଛି ତା ସାତ ଦିନ ପରେ ଆଉ କାହାକୁ କହିବି ଯଦି କଣ ହେଲା ଅଫଲାଇନ ଆଣିଲେ ଦୋକାନ ତାକୁ ଯାଇ କହିବି କି ଦେଖେ
ହଁ ସେଟା ବି ସତ କଥା ଆରେ ସେଇଆ ମାନେ ମୋର ଯଉ ଖୁଡି ହେବେ ଗୋଟେ ଫୋନଟେ ଆଣିଲେ ସେଇ ସାମସଙ୍ଗର ଆଣିଲେ କଣ ଗ୍ୟାଲେକ୍ସି ସାମସଙ୍ଗ ସାମସଙ୍ଗ ଗ୍ୟାଲେକ୍ସିର କଣ ଗୋଟେ ଫାଇଭ ଜି କଣ ଗୋଟେ ଫାଇଭ ଜି ଆଉ ହେଲା ସେଟାକୁ ଆଣିଲେ ସେଟା କେତେ କହିଲ ପନ୍ଦର ହଜାର ପନ୍ଦର ହଜାର ଟଙ୍କା ଯେ ମାନେ ସେଇ ଯୋଉ ହଉଛି ମାନେ ଆଣିଲେ ମାନେ କିଛି ଦିନ ମାନେ ଭଲ ଅନଲାଇନ ରେ ପୁଣି ମଗେଇଛନ୍ତି ମାନେ ପୁଣି ଯୋଉ ହଉଛି ଯୋଉ କ୍ରେଡିଟ୍ କାର୍ଡ ସେଇଥିରେ ପୁଣି ଆଉ ସିଏ ଯୋଉ ହଉଛି ମାନେ ସାତ ଦିନ ଖଣ୍ଡେ ହେଇଯାଇ ମାନେ ସାତ ଦିନ ନୁଉଁ ତ ଚାରି ପାଞ୍ଚ ଦିନ ଏମତି ଫାଷ୍ଟ ଭଲ ଚାଲିଲା। ତାପରେ ଯୋଉ ହଉଛି ଭଲ ଫୋନ ଟା ବି ଟିକେ କମ୍ ମାନେ ରେଟରେ ଟିକେ ମିଳିଗଲା। ତ ଯୋଉ ହଉଛି ମାନେ ତାପରେ ତା ସ୍ପିକର ଖରାପ। ମାନେ ଏଇଟା ଆଉ ସବୁ ନାହିଁ ମାନେ କଥ୍ କଥା ଶୁଭୁ ନାହିଁ ମାନେ ତମକୁ ଯିଏ କଲ୍ କରିବ ତା କଥ ଶୁବିବ ହେଲେ ତମ କଥା ତାକୁ ଶୁଭିବନି ମାନେ ସାତ ଦିନ
ଆଉ ସେ ଅନଲାଇନ ଫେରଇ ପାରିବେନି ଆଉ।
ଅନଲାଇନ ତ ଅଉ ଫେରେଇପାରିବେନି ଆଉ ମାନ ଟେନ୍ ଡେଜ ତାର ରିଟର୍ନ ପଲିସ୍ ଥିଲା ନା କଣ ଦଶ ଦିନ ଭିତରେ ଦଶ ଦିନ ଏମିତି ଭଲ ଚାଲିଲା। ଦସଦିନି ପରେ ଆଉ ନାହିଁ।
ତାକୁ ଫୁଣି ଦୋକାନ ଯଦି ନେଇଯିବ ତା ପଛରେ ପଇସା ଖର୍ଚ୍ଚ
ହଁ ସେଟା କହୁଥିଲେ ନେଇକ କେଆର ରେ ଟିକେ ଦେ ଦେଖେଇ ଦେବେ ବୋଲି ଯେ ଢେଙ୍କାନାଳରେ ହେଲେ ଯୋଉ ହଉଛି ମାନେ ଢେଙ୍କାନାଳ କେୟାର ନେଇକି ଦେଖେଇକି ଆସିଲେ ଯେ ହେଲେ ହେଲେ ତଥାପି ଠିକ ହେଲାନି।
ସ୍ପିକର ପ୍ରୋବ୍ଲେ ଟା ହେଲେ ଟିକେ ଟାଇ ଲାଗ ହବା କଷ୍ଟକର ଅଲଗା କଣ ଡିସ୍ପିପ୍ଲେ ଫି ହେଲେ ହୁଅନ୍ତା ହେଲେ ସେ ଆଇଫୋନ ଉପରେ ଡିସିପ୍ଲେ ହେଉଛି ସାତଶହ ଟଙ୍କା ନା ଆଠଶହ ଟଙ୍କାଛ ଜନିଛ ଆମେ ଏମିତି ଶହେ ଦୁଶହ ଟେମ୍ପୋର ଗ୍ଲାସ୍ ପକେଇ ଦେଉଛେ ନା। ସେ ଆଇ ଫୋନ ଟେପର ଗ୍ଲାସ ହଉ ସାତଶହ ଟଙ୍କା ନା କେତେ ମୋ ଯଉ ଭାଇ ଆଣିଲୁ କ ଭଗବାନ ଆଇ ଫୋ କାଇଁ ଧରି
ତାପରେ ପୁଣି ଆପ୍ ଗୁରାକ ସବୁ ପଇସା ଦେଇକି ଚଲେଇବ। ମାନେ ପ୍ରାୟ ଗୋଟେ ଗୋଟେ ଆପ୍ ଦେଖିବ ଆଉ ଯୋଉ ଆମେ ଇନଷ୍ଟାଗ୍ରାମ ଚଲଉଛେ ମାନେ ଏମତି ଧରିନିଅ ଶହେ ଏମ ବିି ନା କେତେ ଏମ ବି ସେଇଟା ହଉଛି ପାଞ୍ଚଶହ ଏମ ବି।
ଓହୋ ଏମିତି ଆହୁରି
ହଁ ମାନ ଆମେ ଜଉ ମାନେ ଇନଷ୍ଟାଗ୍ରାମ ଟା ଡାଉନଲୋଡ କରିଦଉଛେ। ଶହେ କୋଡିଏ କି ସତୁରି କି ଚୋରା ଲବେ କି ଏମତି କେତେ କଣ ନେଉଛି ନା ନାଇଁ।
ହୁଁ।
ସେଥିରେ ପାଞ୍ଚସହ
ଓହୋ ଏମିତି ମୁଁ ଆଉ ଜାଣିନି ସେ ସିଷ୍ଟମ୍ ମୁଁ ସେ ୟୁଜ୍ କରୁଛି ମୁଁ ଖାଲି କିଣିବା ପାଇଁ ଯାଇଥିଲି ମୁଁ ଆଉ ଜାଣିନି ଆମେ ଦୁନିଆ ପ୍ରକାର ସିଷ୍ଟମ ଫୋନ୍ ପଛରେ ବି ଆଗରେ ଆମେ ଟେମ୍ପ୍ରେଚର୍ ଗ୍ଲାସ ପକଉଛେ ପଛରେ କଣ ଏବେ ଲାମିନେସନ ପଡୁଛି। ତ ମୋବାଇଲ ସ୍କ୍ରାଚ ହେରିକା ହବନି। କ୍ୟାମେରା ଟୋଟା ଟୋଟାଲି ପଛ ଟୋଟାଲି ପଛରେ ଗୋଟେ ପଡୁଛି। ଏବେ ଏ ଲାମିନେସନ କଣ?
ଓହୋ ନାଇଁ ମୁଁ କ
ମୋବାଇଲ ଆଉ ସ୍କ୍ରାଚ୍ ଫ୍ରାଚ୍ ହବନି ମୁଁ ଜାଣିନଥିଲି ମୋର୍ ସାଙ୍ଗ ଟା କାହିଲା। ପଛରେ ପଡୁଛି।
ଆମ ଗାଁରେ ଯୋଉ ହଉଛି ବିଶ୍ଵକର୍ମା ପୂଜା କୁ ଜଣେ ଆଣିଲେ ଯଉ ହଉଛି ଆଇଫୋନ ସିକ୍ସଟିନ ଏଲ୍ ସିକ୍ସଟିନ ପୁଣି ପ୍ରୋ ସିକ୍ସଟିନ। ହଉ ଆଣିଛନ୍ତି କି କଣ ମୁଁ କହିପାରିବିନି ସିଷ୍ଟିନି ଏଲ ଆଣିଲି। ନାଇଁ ସିକ୍ସଟିନ୍ ପ୍ରୋ ବୋଧେ ହଁ। ଆଇ ଫୋନ ସିକ୍ସଟିନ ପ୍ରୋ ଆଣିଲେ ହେଲେ ଯୋଉ କଣ କହିଲା ମାନେ ସତୁରି ହଜାରରେ। ବିଶ୍ଵକର୍ମା ପୂଜାକୁ ଅନ ଅନଲାଇନ ବାଇଥିଲେ ଆଉ।
ହୁଁ ବା ଆମର ବି ଅନଲାଇନ ଦେଖୁଥିଲି ଆଇଫୋନ ଆଇଫୋନରେ ଏତେ ପଇସା ଅନଲାଇନରେ ଡର ମାରିଲା ସେଥିପାଇଁ ଅଫଲାଇନ ଆଣିଲି।
ହଁ ଯଦି ଫୋନ୍ ପୁଣି ଖରାପ ହେଇଯିବ ସରିଲା।
ହଁ ସେଇ ବା ଅସୁବିଧା ଆଉ ଦେଖିବା ମୁଁ ତାଙ୍କୁ ପଚାରଥିଲି ମୋର ଗୋଟେ ସାଙ୍ଗଟା ବି ଚିହ୍ନା ଅଛି ମୋବାଇଲ ଦୋକାନରେ ତା ଫୋନ ଟା କାହିଁ ଲାଗୁନଥିଲା କାଲି ମୁଁ ଦେଖେ ତାକୁ ଆଜି ପଚାରେି ଯଦି ହେଲା ଭଲ ଆଣିବା ନହେଲେ ଅନଲାଇନରେ ଆଣିବା। ଦେଖିବା ଆଉ। ବାଇଆ କହିବି ତାଙ୍କୁ ଆଉ। କଣ ହେଲେ ହଁ? ହଉ ତାହେଲେ ରଖୁଛି ପରେ କ
ହଉ।